ହାଲୋ।
କୁହନ୍ତୁ।
ଆଜ୍ଞା ନମସ୍କାର, ରାଧେ ରାଧେ। କଣ କରୁଛନ୍ତି?
ହାଲୋ।
ହାଲୋ।
ହୁଁ, କୁହନ୍ତୁ?
କଣ କରୁଛନ୍ତି?
ମୁଁ ଟିକେ ସିଲେଇ କରୁଥିଲି।
ଓହୋ, ମେସିନ୍?
ହୁଁ, ହୁଁ ମେସିନ୍। ଆପଣ?
ବସ ଶୋଇଥିଲି, ଉଠିଲି ଏଇଠି ଆଉ।
ଏଇ ଖୁଣି ମର୍ଣ୍ଣିଂ, ସକାଳ ହେଲା?
ହଁ, ବର୍ଷା ପାଗଟା ତ ଉଠିବାକୁ ଇଛା ହଉନି।
ଡେଲି ଉଠନ୍ତି ନା ଆଜି ଉଠିଲେ?
ନାଇଁ ଦିଦିନି ଖଣ୍ଡେ ହବ।
ଡେଲି ଉଠନ୍ତି?
ନା ନା ଏଇ ଦି ଦିନି ଖଣ୍ଡେ ହବ ଉଠୁଛି ନଅ, ଆଠଟା, ନଅଟା।
ଆଚ୍ଛା, ଶୋଉଛନ୍ତି କେତେବେଳେ?
ଶୋଉଛି ସେଇ ବାରଟା, ଗୋଟେ ଆଉ ଗେମ୍ ଖେଳିକି ସବୁଦିନ
ଗେମ୍ ଖେଳିକି, କଣ ଖେଳୁଛନ୍ତି ଗେମ୍?
ଫ୍ରୀ ଫାର।
ସେଇଟା କାଇଁ ଖେଳୁଛନ୍ତି?
ଏମତି ଟାଇମ ପାସ୍ କରିବା ପାଇଁ ଆଉ।
ଟାଇମ ପାସ୍ ହେଲେ ମନ ଭଲ ନୁହଁ କି ଆଉ ଖେଳିବେନି। ସଜେସନ ଦବା କଥା ନୁହଁ। କିନ୍ତୁ ମାନେ କହିଲେ ଏ କଣ ଇଏ କିନ୍ତୁ ଖେଳିବା କଥା ନୁହଁ ଭଲ ନୁହୁଁ ସେଇଟା। ଆମ ପୁଅ ଖେଳିକି ବହୁତ ଇଏହଉଛି ହଇରାଣ ହଉଛି।
ହଁ।
ଟୋଟାଲ କଉଥିରେ ମନ ଲାଗୁନି। ପାଠ ପଢିବା କଥାରୁ କିଛି କଥାରେ ତା ସବୁବେଳେ ଖାଲି ସେ ଫୋନଟା ଧରୁଚି ସେଇଟାରେ ଖେଳୁଛି।
ହଉ ଆପଣ, ଖିଆ ପିଆ ସଇଲାଣି?
ହଁ, ଖାଇସାଇଲିଣି।
କଣ ଖାଇଚ?
ସକାଳୁ ଖାଇଥିଲି ରୁଟି ଆଉ ତରକାରୀ।
ନିଜେ ତିଆରି କରି
ନାଇଁ, ରାତି ରୁଟି ଥିଲା ତ ଖାଇଦେଲି।
ଓହୋ।
ମୁଁ ରୁଟି ଖାଏନି। ମୁଁ ଚୂଡ଼ା ଗୁଣ୍ଡ ପିଇଦିଏ ସକାଳୁ। ନହେଲେ ରୁଟି ଥିଲେ ଖାଇଦିଏ। ଅନ୍ୟ କିଛି ନହେଲେ ଖାଇଦିଏ। ଆମର ରୁଟି ସକାଳୁ ହୁଏନି। ଏମିତି କେହି ନାହାନ୍ତି ଖାଇବାଲାଗି। ରୁଟି ଖାଇଲା ଭଳିଆ। ଏମତି ଏ ସକାଳୁ ଟିକେ କଣ ଖାଇଦେଲୁ, ତାପରେ ପଖାଳ ଖାଇବୁ।
ହୁଁ।
ଆପଣ ପଖାଳ ଖାଆନ୍ତି?
ହଁଁ, ଦିନ ବେଳା ଖାଏ ବେଳେ ବେଳେ।
ବେଳେବେଳେ, ସବୁଦିନ ନୁହଁ। ସକାଳୁ ତାହେଲେ କଣ ଖାଆନ୍ତି?
ମାଛ ଖା ଇଏ ମା ଛଘର
ମାଛ ବାର ଦେଖିକି ଖାଆନ୍ତି ନା କଣ? ମାଛ ଭଜା ମାଛ ଭଜା ପଖାଳ ପସନ୍ଦ। ମତେ କାଇଁ ମାଛ ଭଜା, ପଖା ଟିକେ ଭଲ ଲାଗେନି ଭଲ ଲାଗେ କିନ୍ତୁ ତୋରାଣ ଟା ଟିକେ ଲ-ତ-ଆ ଆଇଁଷି ଆଇଁଷି ସ୍ମେଲ ଦବ ଖାଇବାକୁ ଇଚ୍ଛା ହେବନି।
ହୁଁ
ଆଉ ଆଇଚର ଆଉ କଣ ଭଲ ଲାଗେ ଖାଇବା ପାଇଁ?
ତାଙ୍କର ତ ଚିକେନ, ମଟନ୍ ଏଇ ଚିକେନ, ମଟନ, ଅଣ୍ଡା, ମାଛ ଏଇ ଚାରିଟା ଆଉ କିଛି ନୁହଁ।
ଆଉ କଣ ଥିଲା କି ଚିଙ୍ଗୁଡି ଭଲ ଲାଗିଲା, ନା କଣ?
ନା ସଗୁରା କିଛି ଭଲାଗେ
ଆଚ୍ଛା ମତେ ଚିଙ୍ଗୁଡିଟା କଣ କରେ?
ନା ନା ସେଗୁରାକ କିଛି ନୁହଁ ଖାଲି ଏ ଚାରିଟାକୁ ଛାଡିକି।
ଆରେ ଅଣ୍ଡାରେ କଣ ଭଲଲାଗେ ତରକାରୀ ବେ
ନାଁ ତକାରୀ।
ତରକାରୀ ଟା ଭଲ ଲାଗେ, ମୋ ପସନ୍ଦ ଆଉ। ମତେ ତରକାରୀ ଭଲ ଲାଗେ ଆଉ ଗରମ ଗରମ ଯୋଉ ବରାଟା ଖାଲି ଖାଇବା ପାଇଁ ଭଲ ଲାଗେ।
ଆଉ ନନଭେଜ ବେ-ବେଶୀ ଖାଆନ୍ତି ମ୍ୟାଡାମ।
ନନଭେଜ୍ ବେଶୀ ଖାଏନି କିନ୍ତୁ ବହୁତ ହୁଏ ଘରେ ମୁଁ ଟିକେ ଚିଡି ଯାଏ, କିନ୍ତୁ ଖାଏ। ଅଳ୍ପ ଅଳ୍ପ ଖାଏ।
ଆପଣକୁ କଣ ଖାଇବା ଭଲ ଲାଗେ?
କରୁଚି କରିଦେବି।
ଆପଣଙ୍କୁ କଣ ଖାଇବା ଭଲ ଲାଗେ?
କଣ କହିଲେ?
କଣ ଖାଇବାକୁ ଭଲ ଲାଗେ?
ମତେ କଣ ଭଲ ଲାଗେ, ସବ ଭଲ ଲାଗେ। ଯାହା ପାଇବି ତା ଖାଇମି, ଘରେ ଯାହାହେଇଥିବ ତା ଖାଇମି ସେମତି କିଛି ଜିଦି ନାହିଁ।
ହଁ ଭଲ।
ଆଉ ଆପଣଙ୍କୁ କଣ ଭଲ ଲାଗେ ଖାଇବା ପାଇଁ?
ମତେ ବିରିୟାନୀ।
ବିରିୟାନୀ
ହୁଁ
ଯାଆଉ ଚିକେନ ବିରିୟାନୀ।
ହଁ ଆଉ ଘରେ ଡାମା ଫାଲମା ହେଇଥବ ଖାଲି ଆଳୁ ଖାଉଥୁବି, ଆଉ ସବୁ ଥୁଆ ହୋଇଥିବ।
ଡାଲମାରେ?
ହୁଁ।
ଅ ହୋ ଆଉ କଣ କଣ ଭଲପନ୍ତି?
ଆଉ ଏମିତି ପନିରି
ହଁ
ଆଉ ଆଉ ତ କିଛି ନହିଁ।
ଆଛା। ଆଉ?
ମାନେ?
ଆଉ କୁଆଡ଼େ ବୁଲାବୁଲି କରିବାକୁ ଯାଇନା?
ନାଇଁ ଏଇ ରଜରେ ଯାହା ବୁଲିବାକୁ ଯାଇଥିଲି, ଆଉ କୁଆଡ଼େ ଯାଇନି।
କୋଉଠିକି ଯାଇଥିଲେ?
କଣ କହିଲେ?
କୋଉଠିକି ଯାଇଥିଲେ?
ରଜରେ ଯାଇଥିଲି ପାଣିିକୋଇଲି ଯାଇଥିଲି ଆଉ ତାରିଣୀ ବି ଯାଇଥିଲି। ଆପଣ ରଜରେ କୁଆଡ଼େ ଯାଇଥିଲେ?
ଆମେ ତ ଆମରି ଗାଁରେ ଭୁବନେଶ୍ଵରରେ ରଜ ଫେମସ ଆମରି ଗାଁ ରେ ହିଁ ହୁଏ। ସେଇଠି ତ ଭୁବନେଶ୍ଵରରେ ରଜ ହୁଏ ଫେମସ। ଆମରି ଗାଁରେ ସେଟା ହୁଏ।
ହଁ।
ସେଇଟି ବୁଲିଲୁ ଚାରଦିନ ଯାକ ଆଉ।
ହଁ।
ତ ଧୁମଧାମରେ ପାଳନ
ଆ। ଆପଣଙ୍କର କଣ ରଜରେ ନା ଭୁବନେଶ୍ୱର କିଏ ରିଲେଟିଭ୍ ଅଛନ୍ତି।
ନା ନା ଭୁବନେସ୍ୱରରେ ଆମ ଘର ନା।
ଓହୋ ଭୁବନେସ୍ୱରରେ ଘର?
ହଁ। ଆପଣଙ୍କର?
ଆମ ଘର ଯାଜପୁରର ହରିପୁରରେ।
ଓ।
କହୁ ନାହାଁନ୍ତି। ହାଲୋ।
ହାଲୋ।
ଆଜ୍ଞା କୁହନ୍ତୁ।
ହଁ ପଢାପଢି ଚାଲିଛି ନା କଣ ଜବ୍ କରୁଛନ୍ତି?
ନାଇଁ ଜବ ନୁହଁ ପଢ଼ାପଢ଼ି ସବୁ ସରିଲାଣି ଘରେ ବସିଚି ଆଉ। ଘରେ ବସି ମେସିନ୍ ଖଡ଼ ଖଡ଼ କରୁଛି।
ଆଉ।
ଆପଣଙ୍କ କଣ ଜବ୍ କରିଛନ୍ତି ନା କଣ, ବାହାଘର ହଁ ବାହାଘର ସରିଲାଣି।
ଅହ।
ଆପଣ ବାହା ହେଇନାହାନ୍ତି?
ନା ନା ମୋର ଗ୍ରାଜୁଏସନ୍ ଚାଲିଚି ଲାଷ୍ଟ ଇୟର୍।
ଆଚ୍ଛା। ଆଉ କଣ କୁହନ୍ତୁ। ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଘରେ ବାପା, ମାମା, ଭାଇ, ଭଉଣୀ ଦାଦା, ଖୁଡ଼ି ଆଉ ଜେଜେବାପା।
ଜ ବୋହୁତ୍ ଲୋକ ଅଛନ୍ତି ଆଉ, ଆପଣ କଣ ବଡ଼?
ଜଏଣ୍ଟ ଫ୍ୟାମିଲି ନା ମୁଁ ସା ମଝିଆଁ ମୋ ଭାଇ ବଡ଼ ଅଛି ମୋ ସ ତଳେ ଦି ଜଣ ଭଉଣୀ ଅଛନ୍ତି ଆଉ।
ଭାଇ ବାହାହେଇନାହାନ୍ତି?
ନା ସିଏ ରାଉଲକେଲାରେ ଚାକିରି କରିଛି।
ଆଜ୍ଞା। ଆପଣଙ୍କ ପଢ଼ା ସଇଲେ ଆପଣଙ୍କର ଯାହା, କଣ କହିଲେ?
ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଆମ ଘରେ ମୁଁ, ଝିଅ ହଜ୍ ବେଣ୍ଟ ଭାଇ, ଯା, ଶାଶୁ, ଶଶୁର ଆଉ, ଝିଆରି ଦିଇଟା।
ଓହୋ। ଆଉ ସମସ୍ତଙ୍କ ଦେହ ଭଲ ଅଛି?
ଆଉ, କଣ କହିଲେ?
ସମସ୍ତଙ୍କ ଦେହ ଭଲ ଅଛି?
ହଁ, ହଁ, ଆପଣଙ୍କ ଆଡେ ବିଲେଇ ଅଛି?
କଣ କହିଲେ?
ବିଲେଇ ଆପଣଙ୍କ ଆଡ଼େ ଅଛି?
ହୁଁ।
ଏ ନାଁ ଆମ ଆଡ଼େ ବହୁତ୍ ବିଲେଇ ଅଛି ଦିଇଟା ଦେଇଦେଇଥାନ୍ତୁ।
ନାଇଁ ଆମ ଆଡ଼େ ତ ବହୁତ୍ ବିଲେଇ, ବିଲେଇ ଆଉ କୁକୁର ବେଶୀ।
ହଁ ପା ସେ କୁକୁର ବିଲେଇ ଯାହା ହଉଛନ୍ତି ଗାଁରେ।
ଗାଁରେ ତ କୁକୁର ବିଲେଇ ବେଶୀ ବୁଲନ୍ତି ଆଉ।
ହୁଁ। ଆଉ କଣ କୁହନ୍ତୁ? ଏଗୁଣ କଣ ଖାଇବେ?
ଇଏ ମାଛ ନେଇକି ଆସିଥିଲି, ମାଛ ନେଇକି ଆସିଥିଲେ ଦାଦା ଆଣ୍ଡ ଭଜା ହଉଛି ଖାଇବି ଆଉ।
ପଖାଳ ଆଜି ଉଡେଇଲେ ଆଉ ନାଁ କି?
ହଁ।
ମାଛର କଣ ନର୍ମାଲ ଭଜାଟା ଭଲ ଲାଗେନା ମସଲା ଭଜଟା ଭଲ ଲାଗେ?
ନା ନର୍ମାଲ୍ ନା ନର୍ମାଲ୍ ଫେଣେ ଗରମ ଆଉ ଥଣ୍ଡା ହେଇଗଲେ ଭଲ ଲାଗେନା।
ହଁ ହଁ ଥଣ୍ଡା ହେଲେ ଟିକେ ତା ସ୍ମେଲଟା ଆସେ।
ହୁଁ।
ହୁଁ, ଖରାବେଳକୁ ମାଛ ତରକାରୀ?
ନାଇଁ ଖରାବେଳେ ଆଜି ଭୋଜି ହଉଛି ତ, ଏ ଯୋଉ ଯାଉ ଭାଉ ଯୋଉ ଯାଉ ଖେଳିବାକୁ ସେଟି ଚମ୍ପିୟାନ୍ ହେଇଥିନୁ ଗୋଟେ ଓନର ଭୋଜି ଦଉଛି ତ ମଟନ।
ଆଚ୍ଛା। ଆଜି ମଣିଙ୍ଗରୁ ମାଛ, ମଟନ ସବୁ ଚାଲିଛି ଆଉ।
ହୁଁ, ରାତିରେ ଗୋଟେ ବାହାଘରିଆ ଯିବୁ।
ହଁ କି?
ହୁଁ।
ଆଉ ଆସି ଖାଲି ଥଣ୍ଡା ଖାଲି ମଝରେ ମଝିରେ ପିଇଦବ ନହନେ ହଜମ ହବନି।
ଆ ଥଣ୍ଡା ତ ମୁଁ ପିଏ, ଥମସପ୍ ବେଶୀ ପିଏ।
ହୁଁ। ଥମସପ୍ ରା ମୋତେ ଭଲ ଲାଗେନା, ମୋତେ ସ୍ପ୍ରାଇଟରେ ଜଳଜିରା ପକେଇକି ପିଇବା ପାଇଁ ବଢିଆ ଲାଗେ। ପିଇଛନ୍ତି କେବେ ସ୍ପ୍ରାଇଟରେ ଜଲ୍ଜିରା ପକେଇ?
ନା ନା ଆମେ ଥମ୍ସପରେ ଜଲ୍ଜିରା ପକେଇକି ପିଇଚି, ସ୍ପ୍ରାଇଟରେ
ପିଇ ନାହାନ୍ତି ନାଇଁକି?
କାଲି ଆମର ଥିଲା ଫିଷ୍ଟ ଥିଲା। ଫିଷ୍ଟତ ନୁହଁ। ଛୁଆ ସବୁ ଲଗେଇଲେ ଆ ପିଇବା ପାଇଁ ତ ପଇସା ନେଇକି ଥମସର ନ ନେଇକି ପଳେଇ ଆସ। ମୁଁ ଦି ଢୋକ ଟୋଟାଲି ପିଛି। ଆଉ ଇଚ୍ଛା ହେଲାନି ପିଇବା ପାଇଁ ଚକୋଲେଟ ଯାହା ଆଣିଥିଲେ ମୁଁ ଯାହା ଖାଇଲି ତାଙ୍କ ସହିତ। ଆଉ ଥଣ୍ଡା ସେମାନେ ତାଙ୍କର ତ ପିଲେ ଆଉ।
ହଁ ହଁ। ଆଉ କଣ କୁହନ୍ତୁ?
କଣ କହିଲେ?
ଆଉ କଣ କୁହନ୍ତୁ?
ଶୁଭିଲାନି ଆଉ ଥରେ କୁହନ୍ତୁ?
ହୁଁ।
କଣ କହିଲେ?
ମୁଁ କହିଲି ଆଉ କଣ କୁହନ୍ତୁ?
ହଉ କଣ ଜଣେ ଆସଛନ୍ତି ଡାକୁଛନ୍ତି ମୁ ଟିକେ ରଖୁଛ
ଆଜ୍ଞା।